ଶୁଭୁଛି ତ ଆପଣଙ୍କୁ ଆଛା। ଫାଙ୍କା ଅଛନ୍ତି ଆପଣ।
ହଁ ।
ହାଲୋ।
ହଁ ହାଲୋ।
ଆଜ୍ଞା ମୁଁ କହିଲି କଥା ହେଇପାରିବି ତ ଆଜି ଟିକେ ଆମେ ପୁରୀ ଆଜ୍ଞା ଆଜି ଆମେ ଟିକେ ପୁରୀ ର ଜଗନ୍ନାଥ ମନ୍ଦିର ଉପରେ କଥା ହବା।
ହଁ- ହଁ।
ଆଜ୍ଞା। ତ ଦେଖନ୍ତୁ ଜଗନ୍ନାଥ ମନ୍ଦିର ଓଡିଶାର ପୁରୀ ଜିଲ୍ଲାରେ ଅଛି। ଯାହାକି ହିନ୍ଦୁ ମାନଙ୍କର ଗୋଟେ ପବିତ୍ର ତୀର୍ଥସ୍ଥଳୀ। ଯାହାକୁ ଆମେ ଶ୍ରୀ କ୍ଷେତ୍ର, ଶଙ୍ଖକ୍ଷେତ୍ର ଏଗୁରାକ ସବୁ କହୁ ଠିକ ଅଛି। ତ ଏହା ଗଙ୍ଗବଂଶୀୟ ରାଜା ଅନନ୍ତ ବର୍ମନ ଚୋଡଗଙ୍ଗଙ୍କ ଦ୍ଵାରା ନିର୍ମା ଣ କରାଯାଇଥିଲା ।ଏହା ତ ମୁଖ୍ୟତଃ ଏହାର ଯାତ୍ରା ହଉଛି ରଥଯାତ୍ରା। ବଡ ଯାତ୍ରା ଏହାର ଦାଣ୍ଡ ହଉଛି ବଡ ଦାଣ୍ଡ ଏହାର ବଡ ଭୋଗ ହଉଛି ବଡ ଭୋଗ। ଏହାର ସ୍ୱର୍ଗ ହଉଛି ବଡ ଶ୍ମଶାନ ତ ପୁରୀର ସବୁ କିଛି ବଡ ଥାଏ। କାହିଁକି ନା ସେ? ସେ ଯୋଉ ଜଗନ୍ନାଥ ଯିଏ ସେ ହଉଛନ୍ତି ଭାବର ଠାକୁର ଗରିବର ସାଥ। ଅ ମାନେ ଭକ୍ତର ଭଗବାନ ସେ ତାକୁ ଡାକିଲେ ଓ କରେ। କିନ୍ତୁ କଣ କହିଲେ? ତାକୁ ଗାଳି ଦେଲେ ଶୁଣିବ। କିନ୍ତୁ ସେ ଗର୍ବ କେବେ କାହାର ସହିନି।ଠିକ ଅଛି ଯୋଉ ଆଜ୍ଞା। ତ ସେ ଯେତିକି, ହ୍ୟାଲୋ। ହଁ ଯେପର୍ଯ୍ୟନ୍ତ ସେ ଯେତିକି ମାଗୁଥାଏ ନା ତାକୁ ସେ ପର୍ଯ୍ୟନ୍ତ ଦିଏ।କିନ୍ତୁ ଏତେବେଳେ ଯେତେବେଳେ ତା ଗର୍ବ ପୁରା ଅଧିକ ହୋଇଯାଏ ନା, ସେ ଗର୍ବ ନ ସହିପାରି ସିଧା ସେଇଠୁ କଚାଡିଦିଏ ବୁଝିପାରିଲ ନା। ଆଉ ସେ ଠିଆ ବି ହବା କୁ ତା ପାଖରେ ବଳନଥାଏ ।ଆଉ ଗୋଟେ କଥା ମନେଇ ରଖନ୍ତୁ, ଭଗ୍ ଭଗବାନଙ୍କ ଚାପୁଡ଼ାରେ ଆବାଜ ନଥାଏ, କିନ୍ତୁ କଷ୍ଟ ବହୁତ ଥାଏ। ବୁଝିପାରିଲେନା ତ ଦେଖ ଦେଖନ୍ତୁ ଜଗନ୍ନାଥଙ୍କ ମନ୍ଦିରରେ ଏମିତି ଏକ ମନ୍ଦିର, ଯେଉ ମନ୍ଦିର ମାନଙ୍କରେ ଦେଖନ୍ତୁ ଓଡିଶାର ଯେ କୌଣସି ମନ୍ଦିର ଆପଣ ଦେଖନ୍ତୁ ସବୁ ମନ୍ଦିରରେ କଣ ନା ଅ ମାନେ କଣ କହିଲେ, ଦେବା ଦେବୀ ପୂଜା ହୁଅନ୍ତି ବା ସ୍ଵାମୀ ସହିତ ସ୍ତ୍ରୀ ପୂଜା ହୁଅନ୍ତି ।ରାମ ସୀତାଙ୍କ ମନ୍ଦିର ଦେଖନ୍ତୁ ଶିବ ପାର୍ବତୀଙ୍କ ମନ୍ଦିର ଦେଖନ୍ତୁ। ସବୁଠି କିନ୍ତୁ ସିଏ ଗୋଟେ ଠାକୁର ଜଗନ୍ନାଥ ଗୋଟେ ଠାକୁର ଯିଏ କି ନିଜ ଭାଇ ଭଉଣୀଙ୍କ ସହିତ ପୂଜା ହୁଅନ୍ତି ।ଆଜ୍ଞା। ସେ ତାଙ୍କ ଯେତେବେଳେ ନଅ ଦିନରେ ତାଙ୍କର ମାନେ କର୍ମ ବେଦୀରୁ ରତ୍ନ ବେଦୀକୁ ଯାଆନ୍ତି ନା ସେ ସାଙ୍ଗରେ ତାଙ୍କ ସ୍ତ୍ରୀଙ୍କୁ ନ ନେଇ ସେ କଣ କରନ୍ତି ସେ ତାଙ୍କ ଭାଇ ଭଉଣୀଙ୍କୁ ନେଇକି ଯାଆନ୍ତି। ଆଉ ଯେତେବେଳେ ସ୍ତ୍ରୀ ଆସିକି ପହଞ୍ଚନ୍ତି ନଅ ଦିନ ଦିନ ତାଙ୍କ ଇଏ ଘରରେ ସେଠି କଣ କରନ୍ତି ନା ସ୍ତ୍ରୀକୁ ବୁଝେଇବା ପାଇଁ ବା ସ୍ତ୍ରୀ କୁ ମନେଇବା ପାଇଁ ସାଙ୍ଗରେ ରସଗୋଲା ନେଇକି ଆସନ୍ତି। ଯେ ଆଉ ତ କିଛି ଆଣିପାରିଲିନି, କାହିଁକି ନା ସ୍ଵାମୀ ସ୍ତ୍ରୀ ର ଗୋଟେ ସମ୍ପର୍କ ରସଗୋଲା ଭଳିଆ ହବା ଦରକାର ।ଉପରୁ କଣ ଉପରୁ ଟାଣ ଦେଖା ଯାଉଥିଲେ ଭିତରୁ କଣ ନ ରମ୍ ମିଠା, ରସାଳ ବୁଝିପାରିଲେ ନା। ତ ଭଗ ମୁଁ କଥା ସ୍ଵାମୀ ସ୍ତ୍ରୀରେ ତ ଝଗଡା ଅଛି କିନ୍ତୁ ତାର ସମାଧାନ ବି ଅଛି। ଯଦି ଆମେ କଣ କରିଆ? ଜଣେ ରାଗୁଛି ଜଣଙ୍କୁ ନରମ ହବାକୁ ପଡିବ ।ତ ଦି ଜଣଙ୍କ ଯଦି ଆମେ କଣ କରିବା ନା ରାଗିବା କି କରିବା ତ ଗୋଟେ ସଂସାର ଭାଙ୍ଗିଯିବ, ବୁଝ
ଆଜ୍ଞା।
ତ ଦେଖନ୍ତୁ ଆମର ଯୋଉ ଅ ଯ ମାନେ ହିନ୍ଦୁ ଶାସ୍ତ୍ର ଅନୁସାରେ ଆମର ଚାରୋଟି ଧାମ ଅଛି, ତା ଭିତରୁ ପୁରୀର ଜଗନ୍ନାଥ ଧାମ ହଉଛି ଅନ୍ୟତମ ବା ଶ୍ରେଷ୍ଠତମ ବୁଝି ପାଇଲେ ନା ତ ମ୍ ମନ୍ଦିରର ଯୋଉ ଆମର ରହିଛି ମନ୍ଦିରରେ ଚାରିଟା ଦ୍ୱାର ରହିଛି। ଗୋଟେ ହଉଛି ସିଂହ ଦ୍ୱାର, ଗୋଟେ ହଉ ଛି ଅଶ୍ୱ ଦ୍ବାର, ଗୋଟେ ହଉଛି ହସ୍ତୀ ଦ୍ବାର ଗୋଟେ ହଉଛି ବ୍ୟାଘ୍ର ଦ୍ବାର।ପ୍ରାୟତଃ ଆପଣ ଜାଣିଥିବେ ଯେ ପୂର୍ବ ଦ୍ବାରହଉଛି ସିଂହ ଦ୍ୱାର ଆ ଆଉ ଅ ଦକ୍ଷିଣ ଦ୍ବାର ହଉଛି ହସ୍ତି ଦ୍ବାର ।ତ ଆମେ ସେଇ ଦ୍ଵାର ହିଁ ଦେଇକି ଯାଉ। ତ ଛୋ ଆଉ ସେଠି ଦେଖିବେ ଛୋଟ ବଡ ହେଇକି ବହୁତ ପ୍ରକାର ମନ୍ଦିର ଥାଏ। ଆଉ ଜାଣିଛନ୍ତି ନା ଯେତେବେଳେ ମାଣିକ ଗୌଡୁଣୀ, ଯେତେବେଳେ ଭଗବାନ ଯାଇଥିଲେ କାଞ୍ଚି ଅଭିମୁଖେ ଯୁଦ୍ଧ କରିବା ପାଇଁ ମାଣିକ ଗୌଡୁଣୀ ନାମକ ଜଣେ ଯୋଉ ଗୌଡୁଣୀ ଠାରୁ ଦ ହି ପିଇଥିଲେ କଳା ଘୋଡା ଚଢିକି ଯାଇଥିଲେ ।ପୁରୀ ରାଜାଙ୍କ ପାଇଁ ଯୁ ଥିଲା ଆଉ କାଞ୍ଛିରୁ ଗଣେଶଙ୍କୁ ନେଇ ଆସିଥିଲେ। ତାଙ୍କର ଆରାଧ୍ୟ ଦେବତା ଥିଲେ ଗଣେଶ ତାଙ୍କୁ ନେଇ ଆସିଥିଲେ। ଯାହାକି ଆମର ପୁରୀ ମନ୍ଦିରରେ ଦେଖିବେ କାଞ୍ଚି ଗଣେଶଙ୍କ ସ୍ଥାନ ପାଇଛି, ଆଉ ଦେଖିବେ ଉଁ, ପୁର ରୀର ରାଜା ଆମକୁ ବାର୍ତ୍ତା ଦିଅନ୍ତି ଯେ ରଥଯାତ୍ରା ଦିନ ସେ ବି ଭଗବାନଙ୍କ ଆଗରେ ଭଗବାନଙ୍କର ସେବକ। ସେ ଝାଡୁ ମାରନ୍ତି। ତ ତାଙ୍କ ଆଗରେ କେହି ବି ମାନେ ଛୋଟ, ବଡ, ଧନୀ, ଗରିବ କେହି ବି ନୁହେଁ। ତାଙ୍କ ଆଗରେ ସମସ୍ତେ ସ ସମାନ ସେ ଦୁଃଖର ଠାକୁର। ଆପଣ ଦ-ଦୁଃଖ ଯେତେବେଳେ ଦୁଃଖ କୁହନ୍ତି ନା ତାଙ୍କ ଯେତେବେଳେ ସାମ୍ନା ସାମ୍ନି ହେଇଯାଏ, ତ ଆପଣଙ୍କ ଆଖିରୁ ଠପ ଠପ ହେଇକି ଲୁହ ଗଳି ପଡେ। ଯେ ଅ, କଣ ନା କାଳିଆ ତୋତେ ଦେଖିବାକୁ ଆସିଚି। ଏତେ କଷ୍ଟ ତୁ ଦେଇଚୁ। ଠିଆ ହେଇ ହେଇ କିନ୍ତୁ ସେ ସେତେବେଳେ ତା ମୁହଁ ଏମିତିଆ ନା ତା ମୁହଁକୁ ଦେଖିଲେ ଆମେ ଆମର ସବୁ ଦୁଃଖ କଷ୍ଟ ସବୁ କିଛି ଭୁଲି ଯାଉ। ବୁଝି ପାରୁଛନ୍ତି ନା। ତ ଆପଣ ଜଗନ୍ନାଥଙ୍କ ବିଷୟରେ କଣ କହିବେ?
କହିଲି ଜଗନ୍ନାଥ ମନ୍ଦିର ଆମର ସବୁଠୁ ଓଡିଶାର ଗୌରବ ଏବଂ ଭାରତର ଚାରିଧାମ ମ ଧ୍ୟରୁ ଗୋଟେ ପବିତ୍ର ମାନେ ସ୍ଥାନ ହଉଚି ପୁରୀ ଜଗନ୍ନାଥ ମନ୍ଦିର। ଏ ମ ମନ୍ଦିର ମାନେ ମନ୍ଦିର ପବିତ୍ର ପୁରୀ ସହ ମାନେ ପୁରୀରେ ଅବସ୍ଥିତ ଅଛି। ଏଠାରେ ପ୍ରଭୁ ଜଗନ୍ନାଥ ବଡ ଭାଇ ଆଉ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କୁ ପୂଜା କରାଯାଏ। ଏ ପ୍ରତିିବର୍ଷ ଦେଶ ଓ ବିଦେଶରୁୁ ଦେଖିବେ ଲକ୍ଷେ ଲକ୍ଷେ ଭକ୍ତ ଏଇ ମନ୍ଦିରକୁ ଦର୍ଶନ କରିବା ପାଇଁ ତାଙ୍କ କୁ ଆସିଥାନ୍ତି। ଆଉ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ଦ୍ଵାଦଶ ଶତାବ୍ଦୀରେ ଅ, ଅନନ୍ତ ବର୍ମା ଯୋଉ କଣ ଚୁଡ ଗଙ୍ଗ ଦେବଙ୍କ ଦ୍ଵାରା ଆରମ୍ଭ ହୋଇଥିଲା। ପରେ ଅନ୍ୟ ଗଙ୍ଗବଂଶୀୟ ରାଜା ମାନେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ। କଳିଙ୍ଗ ଶୈଳୀରେ ଦେଖିବେ ନିମିତ ଏକ ମନ୍ଦିର ଉଚ୍ଚତା ପ୍ରାୟ ମାନେ ଦୁଇଶ ଶହ ଚଉଦ ଫୁଟ ଏଇଟା ମନ୍ଦିରର ଉଚତା ଉଁ, । ମନ୍ଦିରର ଶିଖରରେ ଥିବା ଦେଖିବେ ନୀଳଚକ କ୍ର ଓ ପତିତପାବନ ବାନା ଏହାର ହଉଚି ମାନେ ଆକର୍ଷଣୀୟ ହୋଇଥାଇଁ। ମାନେ ଏଇ ମନ୍ଦିରର ସବୁଠାରୁ ପ୍ରସିଦ୍ଧ ପର୍ବ ହେଉଛି ରଥଯାତ୍ରା। ଏଇ ସମୟରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଆଉ ସୁଭଦ୍ରା ତିନୋଟି ବିଶାଳ ର ଥରେ ବସି ଇ-ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି। ଏହି ଯାତ୍ରା ଦେଖିବା ପାଇଁ ସାରା ବିଶ୍ଵରୁ ବହୁତ ଲୋକ ଭକ୍ତ ଏ ପୁରୀ କୁ ଏଇ ସମୟରେ ଆସିଥାନ୍ତି। କାରଣ ତାଙ୍କର ସବୁଠୁ ବଡ ପର୍ବ ହଉଛି ରଥଯାତ୍ରା। ଆଉ ଶ୍ରୀମନ୍ଦିରରେ ପସ ପ୍ର ମହା ପ୍ରସାଦ ସମଗ୍ର ବିଶ୍ଵରେ ପ୍ରସିଦ୍ଧ। ଏଠାରେ ପ୍ରସ୍ତୁତ ହେଉଥିବା ଖାଦ୍ୟକୁୁ ମାନେ ପବିତ୍ର ମହାପ୍ରସାଦ ବୋଲି ତା ନାଁ ହଉଛି ମହାପ୍ରସା ଦ ବୋଲି ତାକୁ କୁହାଯାଏ। ସେ ଯୋଉ ଖାଇବା ଆଉ ଜା- ଏଥିରେ ଜାତି, ଧର୍ମ, ବର୍ଣ୍ଣ ସେ ପୁରୀ ରେ କେହି ଦେଖନ୍ତି ନାହିଁ। କି ସେ ମହାପ୍ରସାଦ ଗ୍ରହଣ କଲା ସମୟରେ ବି ମାନେ କି କୋଉ ଜାତିର, କୋଉ ବର୍ଣ୍ଣର କୋଉ ଧର୍ମର ସେଇଟା ସେଠି ଦେଖାାଯାଏ ନାହିଁ। ପୁରୀ ଗୋଟେ ଏମିତି ଜାଗା। ଆଉ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ କେବଳ ମାନେ ଏଇଟା ଗୋଟେ ଧାର୍ମିକ ସ୍ଥାନ ନୁହଁ। ଏଇଟା ହଉଛ ଯେ ଆମ ଓଡ଼ିଶାର ଭାଷା ସଂସ୍କୃତି, କଳା, ପରମ୍ପରା ଆଉ ଆଧ୍ୟାତ୍ମିକତାର ପ୍ରତୀକ। ଏହି ମନ୍ଦିର ଓଡିଶାର ମାନେ ଗୌରବ କୁ ସମଗ୍ର ବିଶ୍ଵରେ ପରିଚିତ କରାଇଚି। ପୁରୀ ଜଗନ୍ନାଥ ମନ୍ଦିର ହଉଛି ଓଡିଶାର ଗର୍ବ। ଆଉ ଭାରତରେ ଏକ ମହାନ ମାନେ ଧାର୍ମିକ ଇତିହାସ। ଏହାର ଏ ରଥଯା ତ୍ରା ହଉଛି ଏହାର ପ୍ରସିଦ୍ଧ ସବୁଠାରୁ।
ଆଜ୍ଞା, ଆଚ୍ଛା ଆପଣ ବାଇଶ ପାହଚ ଉପରେ କିଛି ଜାଣିଛନ୍ତି କି ନା ମୁଁ କହିବି? ଦେଖନ୍ତୁ କିମ୍ବ ନ କିମ୍ବଦନ୍ତୀ ମତରେ ଭାନୁଦେବ ନାମରେ ଜଣେ ନି ସନ୍ତାନ ରାଜା ଥିଲେ ଯାହାଙ୍କର କିଛି ପୁଅ ନଥିଲା ସେ ଜମ୍ବେଶ୍ଵର ଙ୍କୁ ଆରା ଆରାଧନା କରି ଗୋଟେ ପୁଅ। ପାଇଥିଲେ ଯେତେବେଳେ ତାର ନାମକରଣ କଲେ ଜାଣିଲେ କି ସେ ପୁଅର ନାଁ ହଉଛି ବ ମାନେ ପୁଅର ଯୋଉ ଆୟୁଷ ଥିଲା ବାଇଶ ବର୍ଷ ଏତେ କଣ କ ଆମ ଇଏରେ ହେଇକି ସେ ଜମ୍ବେଶ୍ଵରଙ୍କୁ ପ୍ରାର୍ଥନା କଲେ ହେ ଭଗବାନ ଆପଣ ତ ଦେଲେ। ଏତେ କମ ବୟସରେ ଛୁଆ ଟାକୁ ନେଇଯିବେ ମୋ ଶେଷ ସମୟରେ ମୋ ମୁହଁରେ। କିଏ ନିଆଦବ ମୁଁ କାହାର? ଅନ ମାନେ ସାହାରା ନେଇ ବଞ୍ଚିବି ସେଇଠୁ ସେ କଣ କଲେ ନା ଜମ୍ବେଶ୍ଵର ତାଙ୍କ। ଆ ମାନେ ସ୍ୱପ୍ନ କଲେ ଯେ ତୁ ଗୋଟେ କାମ କରିବୁ ପୁରୀ ସମୁଦ୍ର କୁ ଯିବୁ ଯଦି ସେଠି ଯାହା ଭାସୁଥିବ ସେ ଥିରେ ଆଣିକି କଣ କରିବୁ ନା ମନ୍ଦିର ନିର୍ମାଣ କର ସେ ଗଲେ ସେଠି ଦେଖିଲେ। ଯେ ପଥର ଅ ନ ଭାସି ଗୋଟେ କା-କାଠ ଭାସୁଛି ବୁଝିପାରିଲେ ନା। ସେ ଆଣିକି କଣ କଲେ ନା ସେ କାଠ ହଉ ଯୋଉ ପାଣି ବାହାରୁଥିଲା ମନ୍ଦିର ଇଏରୁୁ। ଠିକ ଅଛି ସେ ସେଠୁ ଆଣିକି କା ଡ଼ ଦେଲେ ତାପରେ ପାଣି ବନ୍ଦ ହେଇଗଲା ତାପରେ ସେ ସେଇଠୁ କଣ କଲେ ନା ଭଗବାନ ତା କୁ ଇଏ କଲେ ଯେ ତୁ ଯଦି ଏଇଠି ବାଇଶି ପାହାଚ ଟା ନିର୍ମାଣ କରିବୁ ଠିକ ଅଛି। ତ ମୁଁ ତୋ ପିଲାର ଆୟୁଷ କୁ ବଢେଇ ଦେବି ସେ ବି ସେୟା କଲେ ବାଇଶ ଟା ପାହାଚ ନିର୍ମାଣ କଲେ ଆଜି ବି ଆମର ମନେ ଅଛି ଆମେ ଯେତେବେଳେ ଯା ଉଁ ନା ମା ବାପା ମାନେ ଛୁଆଙ୍କୁ କୁହନ୍ତି ଏ ବାଇଶ ପାସରେ ଗଡି ପଡ ଟିକେ କାହିଁକି। ଆଜ୍ଞା କାହିଁକି ନା ଯେ କାଳେ ପୁଅର ଆୟୁଷ ବ କମ ଥିବ କି ବଢିଯି ବ ତ ବୁଝିପାରୁଛ ସେଇଟା ଆମର ବିଶ୍ଵାସ ସେଇଟା ଆମର ସନ୍ମାନ। ତ ବାଇଶ ପାହାଚ ର ତୃତୀୟରେ ଗୋଟେ କଳା ଶିଳା ଅଛି। ଠିକ ଅଛି ଯୋଉଟାକୁ ଜମ ଶିଳା ବୋଲି କୁହନ୍ତି କୁହନ୍ତି କି ଭଗବାନ ଯେତେବେଳେ। ହଁ ଭଗବାନ ଯେତେବେଳେ କଣ କଲେ ନା ସବୁ ଭଗବାନ ମାନେ ସମସ୍ତ ଦେବତା ବ୍ୟସ୍ତ ଥିଲେ ସେଠି ଜମ କହିଲେ କହିଲେ ଭଗବାନ ଆପଣ ତ। ଅ ମାନେ ଆପଣଙ୍କ ପାଖକୁ ତ ଯିଏ ଆଉଛି ତାର ଅଧା ପାପ ଦୋଇ ହେଇଯାଉଛି ଆ ଆଣଙ୍କୁ ତ ଦର୍ଶନ କଲେ ତାର ମାନେ। ଯେତିକି ଦୁଃଖ ଅଛି ସବୁ ସରିଯାଉଛି ତ ମୁଁ କାହାକୁ ମାରିବି ଆଉ କାହାର କେମିତି ପାପ ଗଣିବି ସେଠୁ ଭଗବାନ ତାକୁ କହିଲେ ଦେଖେ ଯିଏ ମୋ ପାଖକୁ ଆସୁ ଶିଳା ଦେଇକିରି ଗୋଡ ଦେଇକି ଯିବ। ତାର ସମସ୍ତ ପାପକୁ ମୁଁ ସେଇଠି ରଖିଦେବି ମାନେ ହରଣ କରିଦେବି। ଆଉ ଫେରିଲା ବେଳକୁ ଯିଏ ସେଇ ବାଟ ଦେଇକି ଯିବ ବା ସେଇ ଶିଳା ଉପରେ ପାଦ ରଖିବ। କଣ ହବ ନା ଯେତିକି ପୁଣ୍ୟ କରିଥିବ ମତେ ଦେଖିକି ପୁଣି ସେଇଟା କଣ ହବ। ଓ ମୋ ପାଖକୁ ଆସିବା ଭରି ଆଉ ତା ପାପ ସେଇଟା ଆଡ ହେଇଯିବ ତ ସେଥିପାଇଁ ନ ତମେ ବି ଗଲା ବେଳକୁ ଯେବସ ଯମଶିଳା ମାଡିକି ଯାଉ ଆଇଲା ବେଳକୁ। ଜମ ଶିଳା ନ ମାଡିବା ପାଇଁ କୁହାଯାଏ ବୁଝିପାରିଲେ ନା ତ ବାଇଶି ପାହା ଚର ଯୋଉ ଆମର ରହିଛି ବାଇଶ ଟି ପାହାଚ ସେ ମଣିଷର ବାଇଶୀଟି ଗୁ ଣ ସହିତ ଜଡିତ ଲୋଭ ମୋହ କ୍ରୋଧ କା ତାପରେ ଆ ଇ ଷା ବୁଝିପାରିଲେ ନା ଏଗୁରାକ ସବୁ ଆମ ମନର ଯୋଉ ରହିଛି ରାଗ ତୃ ନା ଏଗୁରାକ ସବୁକୁ ମାନେ କଣ କହିଲ ଗୋଟେ ପାହାଚ ର ଗୋଟେ ମହତ୍ୱ ଥାଏ ଆଉ ଜାଣିଥିବେ ଯେ ଦୀପାବଳି ବେଳେ କଣ ପିଣ୍ଡ ଦିଆ ହୁଏ ଶ୍ରାଦ୍ଧ ଦିଆ ହୁଏ। ଯୋଉ ଆମର ଆମେ ଡ଼ା କୁ ବଡ ବଡିଆ ହଉ ଅନ୍ଧାରେ ଆସ ଆଲୁଏ ଯାଅ ଗଙ୍ଗା ଯାଅ। ଗୟା ଯାଅ ବାଇସି ପାହାଚେ ମହାପ୍ର ସରି। ସେ ମହାପ ମହାପ୍ରସାଦ ଖାଇ ଗୋଡ ଘୋଡଉ ଥାଅ ତ ଏଇ କଣ ବିଶ ତସ୍ କର ଯେ।
ଯେ ସେଇ ଦିନ ଯି ଯାଇକି ବାଇଶି ପାହାଚ ରେ କଣ ଅ ତାଙ୍କର ପୂର୍ବ ପୁରୁଷ ମାନଙ୍କୁ ପିଣ୍ଡ ଦେଇଥାଏ ବା ପି ଦାନ କରିଥାଏ ବଡ ବଡିଆ ଡାକିଥାଏ ତାଙ୍କର ସାତ ପୁରୁଷ କୁ ଉଦ୍ଧାର ହେଇଥାଏ। ବୁ ଝି ପାରିଲେ ନା।
ବିଶ୍ୱାସ ଅନୁଯାୟୀ ଯେ ଏଇ ବାଇଶଟି ପାହାଚ ମନୁଷ୍ୟ ଜୀବନରେ ବିଭିନ୍ନ ଦୋଷ ବନ୍ଧନ ଆଉ ଆଧ୍ୟାତ୍ମିକ ଉନ୍ନତିର ପ୍ରତୀକ। ମାନେ ପ୍ରତ୍ୟେକ ପାହାଚ ଚଢିବା ସହିତ ଭ ତ ନିଜର ଅହଂଙ୍କାର ଲୋଭ କ୍ରୋଧ ମୋହ ଅନ୍ୟାନ୍ୟ ଖରାପ ପ୍ରଭୃତି ସବୁ ତ୍ୟାଗ କରି ପ୍ରଭୁଙ୍କ ନିକଟକୁ ମାନେ ଯାଇଥାନ୍ତି। ଏଇ ବା ଆସି ପାଚରେ ଭକ୍ତମାନେ ଦେଖ ମୁଣ୍ଡ ନୁଆଇଁ ପ୍ରଣାମ କରନ୍ତି ଏବଂ ପ୍ରଭୁ ଜଗନ୍ନାଥ ଆଶୀର୍ବାଦ କାମନା କରନ୍ତି। ବହୁତ ଆ ଶମିକ ମାନେ ଏଇ ପରମ୍ପରା କୁ ମାନେ ଏଇ ପାହାଚ ସହ ଜଡିତ ଅଛି।
ଆଜ୍ଞା ଆପଣଙ୍କ ସହିତ ମତେ କଥା ହେଇକି ବହୁତ ଭଲ ଲାଗିଲା। ମୁଁ ରଖୁଛି ଆପଣଙ୍କୁ ପରେ କଲ୍ କରିବି ଆଜ୍ଞା।